ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମା କୁହ?
ଅମଗଲୁ ଆଣ୍ଟି ଗୁଡ଼ ମର୍ନିଂ।
ଭେରି ଗୁଡ଼୍ ମର୍ନଣିଂ ମା।
ଆମ କହିଲି ହାପି ରଜୁ ଆଣ୍ଟି।
ସେମ୍ ଟୁ ୟୁ।
ଆଉ ମୁଁ କହିଲି ଆଜି ଆ ଟିକେ ଜଳ ବି ଜଳ ସଂରକ୍ଷଣ ବିଷୟରେ କଥା ହବା।
ହଁ
ଆଛା ଯେମିତି କି ଆମେ ଜାଣିଛେ କି ପୃଥିବୀରେ ଶହେ ଭାଗରୁ ଏକସ୍ତରୀ ଭାଗ ହଉଛି ଜଳ।
ହଁ
ହଁ ହଁ କିନ୍ତୁ ଅଧିକ ଭାଗ ଆମର କଣ ସମୁଦ୍ର ଲୁଣି ଲୁଣି ପାଣି ଆକାରରେ ଅଛି କିନ୍ତୁ ଦୁଇ ପ ରୁ ଆମେ ଜାଣିଛେ କି ବରଫ ଆକାରରେ କିଛି ପାଣି ଅଛି। ତାପରେ କି କଣ ମଧୁ ଆମ ପାଣି ଯୋଉ ପିଇବା ପାଇଁ ଯୋଉ ରହୁଛି। ଯେମିତି ହେଲା ବହୁତ ପ୍ରକାର ଜଳର ଉ ଆମକୁ ପାଣି ଯୋଉଠୁ ମିଳୁଛି ଏମିତି କୂଅ ହେଲା ପୋଖରୀ ହେଲା ନଳକୂଅ ହେଲା। ହ୍ରଦ ହେଲା ଏଇଠୁ ଆମେ ପାଣି ବିିଉ ମାନେ ଆମକୁ ମଧୁର ପାଣି ମିଳୁଛି କିନ୍ତୁ ଆମେ ଆମ ପାଣି ଯଉ ବ୍ୟବହାର ପାଇଁ ସେଇଟା ଆଉ କୋଉଠୁ ଆମେ କଳରୁ ହିଁ ପାଣି ପିଇବା ପାଇଁ ବ୍ୟବହାର କରୁଛେ। ବେଳେ ବେଳେ କଣ ହୁଏ ନା ଖରା ଦିନ ଆସେ
ପାଣିର ଯୋଉ କଣ ସ୍ତର ଟା କମି କମିଯାଏ ଦେଖୁଥିବେ କି କିଛି ଦିନ ତ କିଛି ଦିନ ତଳେ ହଉ ଯେମିତି ଜଣେ ଆମର ୟିଉ ୟୁଟ୍ୟୁବର ଭାଇ ଦେଖଉଥିଲେ କି କିଛି ଲୋକ କଣ କରୁଛନ୍ତି ନା ନଈ ବାଲିରୁ ଗାତ ଘୋଳିକି ପିଇବା ପାଣି ସଂଗ୍ରହ କରୁଛନ୍ତି। ତ ମୋ କହିବା କଥା ଆଣ୍ଟି ଏଇଟା କେବଳ ଅ ମାନେ ଅ ପାହାଡିଆ ଅଞ୍ଚଳରେ ପାଣିର ଅଭାବ ହୁଏ। ନା ଆମର ବି ପ ଯୋଉ ଆପଣଙ୍କ ଏରିଆରେ ବି ପାଣିର ଅଭାବ ଦେଖା ଯାଉଛି?
ପାହାଡି ଅଞ୍ଚଳରେ ବୋଲି ନୁହଁ ସବୁ ଅଞ୍ଚଳରେ ପ୍ରାୟ ଏବେ ଏବେ ଦେଖାଗଲାଣି କାହିଁକିନା ଜଳ ସଂରକ୍ଷଣ ନ ଜଳର ଟାକୁ ମାନେ ଆମେ ଯୋଉ କହିଲ କି ସେ ଆମର ଯୋଉ ମଧୁର ଜଳ ଅଛି। କେତେ ଭାଗ ଅ ଆମର ଜଳ ସୀମା ଏକସ୍ତରୀ ଭାଗ।
କୁହନ୍ତୁ ଆଣ୍ଟି ହଁ କୁହନ୍ତୁ ଆଣ୍ଟି।
ମଧୁର ମଧୁର ଜଳ ଯେତିକି ପରିମାଣରେ ଅଛି ଆମେ ତାକୁ ଏତେ ଲୋକ ସଂଖ୍ୟା କି ଆମର ପାଣି ଟାକୁ ଏମିତି ବିନିର୍ଯୟ କରୁଛନ୍ତି
ହ
ମାନେ ସେଇଟା ଆମର ଅ କଳ୍ପନା ବାହାରେ ଆମର ଯେତିକି ଦରକାର କାର ଆମେ ସେତିକି ପାଣିଟାକୁ ୟୁଜ୍ କରିବାଟା ଭଲ କା
ଆଚ୍ଛା।
ବ୍ୟବହାର ମାନେ ବ୍ୟବହାର କରିବାଟା ଭଲ ଆମର ଯୋଉ ଅଭିକା କଳକାରଖାନା ଅଛି ଆ ଆଉ ଅଲଗା ଅଲଗା ସବୁ ଯୋଉ ଜିନିଷ ଅଛି ସେ ସବୁ ଅସନା ପାଣି କିି କଣ କରୁଛନ୍ତି ସେ ନଈକି ଛାଡି ଦଉଛନ୍ତି ନଈରେ ସେ ପାଣି ଗୁଡାକ କଣ ହେଇଯାଉଛି
ମାଛ ଆରିକା ଜଳ ହଁ ସେମାନେ ଦୂଷ ଦଉଛନ୍ତି ତାପରେ କଣ ନା ଆମର ଯେହେତୁ ଦେଖନ୍ତୁ ନଈକୂଳିଆ ଘର ବା ନଈକୂଳିଆ ଚଳ ଯଉ ମାନେ ସେମାନେ ନଈ ଉପରେ ହିଁ ନିର୍ଭର କରୁଛନ୍ତି ସେ ନଈରୁ ପାଣି ଆଣିକି ରୋଷେଇବାସ କରୁଛନ୍ତି। କିମ୍ବା ନଈରେ ଗାଧଉଛନ୍ତି ଯାହା ଦ୍ୱାରା କଣ ହଉଛି ନା ସ୍କିନ ରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହଉଛି ହୁଁ ତାପରେ ମାଛ ଆରିକ ଯୋଉ ରହୁଛନ୍ତି ସେମାନେ ବି କଣ କରୁଛନ୍ତି ନା ସେଇ ଇ ମଇଳା ପାଣି କୁ ଇଏ କରୁଛନ୍ତି ଯାହାଦ୍ଵାରା ଆମେ ତାଙ୍କୁ ଆଣି ଖାଉଛେ ସେଥିରୁ ବି ଆମକୁ ରୋଗ ହ ହଉଛି। ତ ମୋ କହିବା କଥା ଆଣ୍ଟି ଦେଖନ୍ତୁ ଯେମିତି ଆମର ମଣିଷର କିଛି ହଁ ମୌଳିକ ଆବଶ୍ୟକତା ଅଛି ଯେମିତି ହେଲା ଖାଦ୍ୟ ବସ୍ତ୍ର ବାସଗୃହ ଅ ଠିକ ସେମିତି ୟାକୁ ତ ଛାଡିକି ମଣିଷ ଗୋଟେ ଦିନ ନା ଖାଇବା ଛାଡିକି ମଣିଷ ଗୋ ଗୋଟେ ଦିନ ରହିପାରିବ କିନ୍ତୁ ପାଣିକୁ ଛାଡିକି ମଣିଷ କଣ ଗୋଟେ ଦିନ ରହିପାରିବ କି ରହି ପାରିବନି ନା। ତାପରେ କଥାରେ ବି ଅଛି ଯେ ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହନ ବି ସୃଷ୍ଟି ନାଶ ଯଦି ଜଳ ଅଧିକ ହବ ବନ୍ୟା ହେଇକି ଲୋକ ବହୁତ ପ୍ରକାର ହଇରାଣ ହେବେ କିନ୍ତୁ ଯଦି ମରୁଡି ବି ହବ ଲୋକ ଖାଇବାକୁ ନ ପାଇବେ ପାଣି ଚାଷ ମେନ ହଉଛି ପାଣି ତ ପାଣି ଶର୍ତଜେ ରେ ମରୁଡି ହବ ନା ତ ମରୁଡି ହେଲେ କଣ ଲୋକ ଖାଇବାକୁ ପାଇବେନି ବହୁତ ହଇରାଣ ହେବେ ଚା ଏବେ ବି ତମର ଲୋକ ଚାଷ କରିବାକୁ ବି ରାଜି ରାଜି ହଉନାହାନ୍ତି ଯେହେତୁ ବର୍ଷା ଠିକ ଭାବରେ ହଉନି ତ ଲୋକମାନେ କଣ କହୁଛନ୍ତି ତ ମାନେ ଚିନ୍ତାରେ ରହୁଛନ୍ତି କାରଣ ସେ ତ ଦିନ ମଜୁରିଆ ଲୋକ ନା ତାଙ୍କ ପାଖରେ ବି ତ ଏତେ ପଇସା ନାହିଁ ଯେ ସେ ମାନେ କରିକି କ୍ଷତି ସହିପାରିବେ ସିଏ ବି ତ କୋଉଠୁ ଧାରରେ ଆଣିକି ଋଣ ରାଣୀ କିଏ କରୁଛନ୍ତି ଯେହେତୁ ଦେଖନ୍ତୁ ଏବେ କିଛି ବର୍ଷ ହେଲା ଲଗାତାର ଲଗାତାର ଚାଷୀ ମାନେ ଆତ୍ମହତ୍ୟା କରୁଛନ୍ତି। ମାନେ ଋଣ ନେଇ ଆସୁଛନ୍ତି ଠିକ ଭାବରେ ବର୍ଷା ହଉନି ଚାଷ ରୁ ଯେତିକି ତାଙ୍କର ଲାଭ ତ ଲାଭ କିନ୍ତୁ ଯେତିକି ମୂଳ ପଇସା ବି ଉଠୁନି ଲାଷ୍ଟକୁୁ ଚାଷ ଆତ୍ମହତ୍ୟା କରୁଛି। ତ ମୁଁ କହିବା କଥା ହୁଁ। ତାପରେ ଦେଖନ୍ତୁ ଏବେ ଆଷାଢ ମାସ ହେଲାଣି ଯୋଉ ମାନେ ମୌସୁମୀ କହିବାକୁ ଗଲେ ମାନେ ବର୍ଷା ଅନବର ତ ଆଜ୍ଞା ଲାଗି ରହିବ କଥା କିନ୍ତୁ ଦେଖ ମାନେ ମୌସୁମୀ ତ ଦୂରର କଥା ବର୍ଷା ବି ଠିକ୍ ସେ ରେ ହଉନି। ବୁଝୁଚ ନା।
ସେ ସେଇଥିପାଇଁ ତ ସବୁ ଅସୁବିଧା ହଉଛି ନା କାରଣ ମେନ୍ ନ ହେଲେ ଆମେ ଯୋଉ ଗଛ ହାଣିଦଉଚୁ ବର୍ଷା ଆସିବ କୋଉଠୁ? ଗଛ ନେଇକିନା ହିଁ ବର୍ଷା ଆସେ। ବର୍ଷା ଦ୍ଵାରା ଆମର ଚାଷ ବି ଠିକ୍ ରେ ହବ। ପାଣି ବି ଠିକ୍ ସେ ମିଳିବ। ଆଉ ପାଣି ପିଇବା ପାଇଁ ଯେତିକି ମାନେ ଆମର ମଧୁର ଜଳ ଯେ ସେତିକି ପରିମାଣର ଅଛି ଆମ ତ ମାନେ ସେତିକି ବି ଅଧା ତାଧିରେ ଦୂଷିତ ହେଇଯାଉଛି। ଆଉ ଯେତିକି ପରିମାଣରେ ଅଛି ଲୋକମାନେ ପିଇବା ପାଇଁ କେ ସଟେଜ୍ ହଉଛି। ତ ପାହାଡିଆ ଅଞ୍ଚଳର ଲୋକମାନେ କଣ କରୁଚନ୍ତି କି ଏ ସେଠି ପାଣି ତ ମିଳୁନି ମାଟି ଖୋଳିକିନା ସେ ଛେଲ୍ ପାଣି ଦିହରୁ ଛେ ମାନେ ତାଟିଆ ଦିହରେ ସେଦିକିନା ଯୋଉ ଆଣୁଛନ୍ତି, ସେୟାକୁ ଛାଣିକି ସେ ଯେତିକି ପିଉଛନ୍ତି। ସେତିକି ମାନେ ଇଏ। ଆଉ ତ ଲୁଣି ପାଣି ସବୁ ନା। ସମୁଦ୍ର କୂଳିଆ ପାଣି ଏଥେରେ ନଈ ଗାଁ ମାନଙ୍କରେ।
ହଁ।
ପାଣି ସେମାନେ କେମିତି ବ୍ୟବହାର କରିବେ? ଲୁଣି ପାଣି କ-କଣ କୌଣସି କାର୍ଯ୍ୟରେ ବ୍ୟବହାର ଲୁଗା ସଫା କରିବା, ଖାଇବା ପିଇବା, ଗା ଧେଇବା, ବାସନ ଧୋଇବା। ଏ ସେ ସବୁ ପାଣିରେ ଏସବୁ କାର୍ଯ୍ୟରେ କିଛି ବି ଆ ଆସିବନି କେବଳ ମଧୁର ଜଳଟା ହିଁ ଏସବୁ କାମରେ ଆସେ। ଯାହାଫଳରେ ମଧୁର ଜଳ ଆ ଆସିଲା ବେଳକୁ ମଧୁର ଜଳ ଏତେ ପରିମାଣରେ ସର୍ଟେଜ ଯେ ତା ପରେ ଆମେ ମାନେ ଚଳିବା ବି ଅସମ୍ଭବ ହେଇ ପଡୁଚି। ସେଥିପାଇଁ କାର ଲୋକମାନଙ୍କୁ କହିବା ଦରକାର କି ଗଛ ଲଗାଅ ଗଛ ଲଗେଇଲେ ବର୍ଷା ବର୍ଷା ହବ। ବର୍ଷା ହେଲେ ଆମେ ସେ ପାଣି ଟାକୁ କଣ କରିବା କି ତାକୁ ସଞ୍ଚିତ କରିବା ପାଇଁ ଯା କହିବା। ସଞ୍ଚିତ କରିବା ପୁଣି କେମିତି କରିବା? ଆଊ ଧର ଉଁ ଚାଳଘର ଅଛି। କି ଛାତର ଚାଳଘରର ଅଲଗା ପ୍ରୋସେସ୍ ଅଛି। ଆଉ ଛାତ
ହଁ। ନାଇଁ ଟିକେ ଆଣ୍ଟିି ଶୁଣନ୍ତୁ। ମୁଁ କହୁବା କଥା ଦେଖନ୍ତୁ ଯୋଉ ମାନଙ୍କର ପାଣିର ଅଭାବ ନ ଥାଏ ଯୋଉମାନେ ମଟର ହେରିକା ପକାନ୍ତି ଦେଖିଥିବେ ସେ ଟ୍ୟାପ୍ ଖୋଲିକି ବ୍ରସ୍ କରୁଥିବେ। ଯାହା ଦ୍ଵାରା ପାଣି ବହୁତ ଏମିତି ଲୋକ ଅଛନ୍ତି ଯୋଉମାନେ ପାଣି ବୁନ୍ଦେ ବି ପାଉନାହାନ୍ତି ଆଉ କି କିଛି ଲୋକ ଅଛନ୍ତି ପାଣିର ଏତେ ବିନମୟ କରୁଛନ୍ତି ଆପଣଙ୍କୁ ଦେଖିଲେ ବି କଷ୍ଟ ଲାଗିବ ଯେ ନାଇଁ ଲୋକ ପାଣି ପାଉନାହାନ୍ତି ଇଏ କିନ୍ତୁ ବ୍ରସ୍ କରିବେ ଟ୍ୟାପ୍ ଖୋଲିକି। ଗାଧଉଥିବେ ପାଣି ବୋହି ଚାଲୁଥିବ। ତ ସେମିତିଆ ଲୋକ ହଁ ସେମିତିଆ ଲୋ ଲୋକଙ୍କ ପାଇଁ ଆପଣଙ୍କ ତାଙ୍କୁ କଣ କହିବାକୁ ଚାହିଁବେ କେମିତି ବୁଝେ ସେ ଏବେ ନାଇଁ ଯେ ପାଣି ଇଏ କରନି। ତା ପରେ ଆଉ ଗୋଟେ କଥା ଆଣ୍ଟି ଦେଖନ୍ତୁ ତ ଆମର ବୈଜ୍ଞାନିକ ମାନେ ବି ମତ ଦେଇଛନ୍ତି ଦି ହଜାର ତିରିଶ ସୁଦ୍ଧା ପୃଥିବୀ ଜଳ ସଙ୍କଟ ଦେଖାଯିବ। ଦେଖା ବିି ଗଲାଣି ବହୁତ ଆଡେ ପାଣି ଖରାଦିନ ଆସିବା ପୂର୍ବୁରୁ ଶୁଖି ଯାଉଚି। ଠିକସେରେ ପାଣି ମିଳୁନି ଲୋ ଲୋକଙ୍କୁ ପିଇବା ପାଇଁ। ତ ଲୋକମାନେ ଏତେ ହଇରାଣ ଆଣ୍ଟି ଦିନକୁ ଦିନ ପାଣି ପାଇଁ ହେଇ ଯାଉଛନ୍ତି। ରିସେଣ୍ଟ ମାନେ ଏବେ କିଛି ଦିନ ତଳେ ପୁରୀରେ କଣ ହେଇଛି ନା ଯେହେତୁ ଲୋକ ଇଏ କୋଡିଏ ଟଙ୍କା ବୋତଲକୁ ମାନେ ଗୋଟେ ଗୋଟେ ଲୋକ ତାକୁ ତିରିଶ ଟଙ୍କା ବିକିଚନ୍ତି। ବୁଝିଛନ୍ତି ନା ତ ଦେଖନ୍ତୁ। ତାପରେ ଆଉ ଗୋଟେ ଧର ଆମେ ପାଣି ଭଲ ପାଣି ପାଇବା ପାଇଁ ବୋରିଂ ଖୋଳୁଛେ ହଁ ନା ନାଇଁ ବୋରିଂ ଖୋଳୁଚେ ତ କଣ ହଉଚି ନା ସବୁ ବୋରିଙ୍ଗରେ ତ ଭଲ ପାଣି ଆସୁନି ବୁଝବେ ଆଇରନ୍ ଦାଗ ପଡିଯାଉଛି ପାଣିରେ ତ ଗୋଟେ ଲୋକ କ କଣ କେମିତି କଲେ ଅଳ୍ପ ମାନେ ଯେମିତି କିି ସବୁ ଲୋକ ପାଣିର ଯୋଉ ଅଭାବ ଟା ଅଛି ମାନେ ତାକୁ ଆମେ ଦୂର କରିପାରିବା ଯେମିତି କିି ଏବେ ଦେଖୁଥିବେ ଗମେଣ୍ଟ କଣ କରୁଚନ୍ତି ପ୍ରତି ଦି ତିନିଟା ଗାଁରେ ଗୋଟେ ଗୋଟେ ଟାଙ୍କି କରିଚନ୍ତି ସେଇଟା ମୋ କହିବା କଥା କି ଯଦି ଆମେ ତାକୁ ଠିକ ସେରେ କାମ କରେଇବା ଠିକ ଅଛି ତ ସବୁ ଲୋକ ସମାନ ଭାବରେ ପାଣି ପାଇପାରିବେ ଯେତିକି ଆବଶ୍ୟକ ନିହାତି ପାଇପାରିବେ ବୁଝିପାରୁଚନ୍ତି ନା ତ ମୋ କହିବା କଥା କି ଯଦି ଆପଣଙ୍କ ଘର ପାଖରେ କିଏ ପାଣିର ଅପଚୟ କରୁଚି ଆମେ ତାଙ୍କୁ କଣ କହିବା ନାଇଁ କେମିତି କଣ କରିବା ଯେ ହୁଁ।
ତାଙ୍କୁ ପ୍ରଥମ କଥା କହିବା କି ତମେ ଦେଖ ଅବିକାଶ ପରିସ୍ଥିତି ଯୋଉ ଭଳିଆ ତମେ ପାଣି ଟାକୁ ଏଭଳି ଅପଚୟ କର ନାହିଁ। ଖାଇଲା ବେଳେ ଯେତିକି ଦର କାର ପାଣି ନିଅ ରୋଷେଇ କଲା ବେଳେ ଯେତିକି ପାଣି ଦରକାର ନିଅ ଦାନ୍ତ ଘଷିଲା ବେଳେ ଯେତିକି ପାଣି ଆମର ଦର କାରେ ଆମର ସେତିକି ପାଣି ହିଁ ମାନେ ବ୍ୟବହାର କରିବା ଦରକାର ଯଦି ତମ ମାନେ ଅପଚୟ କରୁଛ ଭବିଷ୍ୟତରେ ଏ ପାଣି ଟା ଦିନକୁ ଦିନ ସଙ୍କ ହେଇ ଆସୁଛି ମାନେ ମିଳିବା ଅସମ୍ଭବ। ସେଥିପାଇଁକା ଆମେ କଣ କରିବା କି ବର୍ଷା ଜଳକୁ ସଂଞ୍ଚୟିତ ତ ସଞ୍ଚ ସଞ୍ଚ ସଞ୍ଚିକି ରଖିବା ତମର ଅଧିକା ପାଣି ଦରକାର ହଉଚି
ଆଣ୍ଟି ଟିକେ ଶୁଣନ୍ତୁ ଧର ବର୍ଷା ଜଳକୁ ଆମେ ସ ମାନେ ଶ ଇଏ କ କରିବା ତାକୁ ତ ଆମେ ପିଇ ପାରିବାନି ନା। କିନ୍ତୁ ଆମର ଯୋଉ ଅଲଗା କାମ ରହିଲା ବଗିଚାରେ ପାଣି ଦବା ହେଲା ଲୁଗା ସଫା ହେଲା ଆମେ ତାକୁ କରିପାରିବା।
ହୁଁ ବର୍ଷା ପାଣି ବର୍ଷା ବର୍ଷା ପାଣି ପିଇ ପାରିବା ନାହିଁ କାହିଁକି ବର୍ଷା ପାଣିରେ ହିଁ ରୋଷେଇ ରୋଷେଇ ହୁଏ ଜାଣିଚନା ବରସା ପାଣିରେ ହିଁ ରୋଷେଇ ହୁଏ।
ହଁ ଯେ କିନ୍ତୁ ଆଜିକାଲି ଯୋଉ ବାୟୁମଣ୍ଡଳ ପ୍ରଦୂଷଣ ହଉଚି ତା ଦେହେ ଯୋଉ କାର୍ବନର ଏସିଡ ରହୁଛି ଭାଗ ଦେଖିଥିବେ ନା ବର୍ଷା ଜଳରେ ବେଳେ ବେଳେ ଆମେ କହୁନା ଅମ୍ଳ ବର୍ଷା ହେଲା। ତ ସେଇଟା କଣ ଦେଖିବେ ତାଜମହଲ ଭଳିଆ ଜାଗାକୁ ବି ସେ ଖରାପ କରିଦେଇଚି ବୁଝୁଛନ୍ତି ନା ଯୋଉ ଏସିଡ ଭାଗ ଟା ରହୁଚି ସେ ଯୋଉଠେ ବି ପଡୁଚି ସେଠି ପୁରା ନସ୍ ଷ୍ଟ କରିଦଉଚି ଯୋଉଠି ପୋଖରୀ ଫୋଖରୀ ହଁ। ଯୋଉ ଗାଡି ମୋଟର ଯାଉଚି ତା ଦେହରେ ଯୋଉ କାର୍ବନ ଟା ବାହାରୁଚି କାର୍ବନ ଟା ଯେତେବେଳେ ଆମର ବାୟୁ ମ ମଣ୍ଡଳରେ ମିଶୁଚି। ତ ସେ କଣ ହଉଚି ନା ଯୋଉ ବର୍ଷା ସହିତ ମିଶିକି ଅମ୍ଳ ବର୍ଷା କରୁଚି। ଏସିଡ ରେନ ଯୋଉଟାକୁ କୁହନ୍ତି ସେଟା ହଉଚି ଯାହା ଫଳରେ ଯୋଉ ଜାଗାରେ ପଡୁଚି ସେ ଜାଗା ପୁରା ନଷ୍ଟ କରିଦଉଚି ତାଜମହଲ ବି ନଷ୍ଟ ହେଇଚି। ତ ବହୁତ ପୋଖରୀ ହେରିକାରେ ବି ମାଛ ତା ଦ୍ଵାରା ପ୍ରଭାବିତ ହୁଅନ୍ତି ମରିଯାଆନ୍ତି। ବୁଝିଛନ୍ତି ନା ତ ସେଥିପାଇଁ ବର୍ଷା ଜଳକୁ ତ ଆମେ ପିଇ ପାରିବାନି। ନାଇଁ କିନ୍ତୁ ଆମର ଅଲଗା କାମ ଯେମତି ହେଲା କି ଅ ବଗିଚାରେ ପାଣି ଦେଇଦବା କି ଲୁଗାପଟା ସଫା କରିପାରିବା।
ଏଠି ଯୋଉଠି ପାଣିର ଅଭାବ ସବୁ ଯୋଉ ଯୋଉ ଜାଗା ମାନଙ୍କର ହଉଛି ଲୋକମାନେ ନୁହଁ ସେ ବର୍ଷ ତା ଜଳକୁ ହିଁ ବ୍ୟବହାର କରୁଛନ୍ତି। ଆଦି ବି ପିଇବାରେ ବି କେମିତି ସେ ପାଣିକି ଅଧିକା ଯ ତମେ କହିଲ ଯେ ଅମ୍ଳର ମାନେ ପଡୁଛି ଇଏ ହଉଛି ତାକୁ ବି ତମେ କଣ କରିବ ବର୍ଷା ଜଳକୁ ପାଣି ଆ ସଞ୍ଚିତ କରି ରଖି ତାକୁ ପାଣି ଫୁଟାଇ ତାକୁ ଥଣ୍ଡା କରିକିନା ଲୋକମାନେ ପିଉଛନ୍ତି। ଯାହାଫଳରେ କଣ ପାଇଁ ଏମିତି ହଉଛି କି ଆମର ପାଣିର ଅଭାବ ଅଛି ବୋଲି କିନା ଆମେ ଯାହା ହେଲେ ବଞ୍ଚିବାକୁ ହେଲେ ପାଣି ତ ନିହାତି ଦରକାର ନା। ସେଥିପାଇଁ ସେମାନେ ବ୍ୟବହାର କରିବା ପାଇଁ ବାଧ୍ୟ। ତାକୁ ନ କଲେ ଆଉ କିଛି ଉପାୟ ହିଁ ନାହିଁ।
ଆଚ୍ଛା। ନାଇଁ ମୋ କହିବା କଥା ଆମେ ପାଣିକୁୁ ଯାହା ବି ହେଲେ ଦେଖୁଛେ ନା ଆମର ଯ ଯେତିକି ନିହାତି ଦରକାର ଆମ ସେତିକି ମାନେ ଆବଶ ଶ୍ୟକ ଯେତିକି ଆମେ ସେତିକି ଖର୍ଚ୍ଚ କରିବା।
କୁ ବ୍ୟବହାର କରିବାଟା ଆମ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ। ପ୍ରତ୍ୟେକ ମାନେ ପ୍ରତ୍ୟେକ ନାଗରିଙ୍କର କର୍ତ୍ତବ୍ୟ ହଉଛି ପାଣି ଯେତିକି ଦରକାର ସେତିକି ବ୍ୟବହାର କର ଆମେ ଯାହା ଯାହା କରିବା ଆମ ପିଲାମାନେ ସେୟା ହିଁ କରିବେ। କାରଣ ଆମେ ପାଣି ଟାକୁ ଯେତିକି ଦରକାର ବ୍ୟବହାର କରିବ ଆ ପିଲାମାନେେ ଆମଠୁ ଶିଖିକିନା ସେତିକି ବ୍ୟବହାର କରିବେ। ତାଠୁ ମାନେ
ଆଉ ଗୋଟେ ମତରେ ଆମେ ଜାଣିଛେ ନା ଜଳ ହିଁ ଜୀବନ। ବୁଝିପାରୁଛନ୍ତି ନା ଯେମିତି ଆମେ
ହିଁ ହଉଛି ଜୀବନ କାର ଜଳ ନ ରହିଲେ ମଣିଷ ସମାଜ ରହିବନି କି ମଣିଷ ସମାଜ କଣ କୌଣସି ଜୀବଜନ୍ତୁ ଗଛ ଫୁଛ କିଛି ବି ପ୍ରାଣୀ ଜଗତ କିଛି ରହିବନି।
ଆଚ୍ଛା।
ହଁ
ଆଚ୍ଛା ଆଣ୍ଟି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା। ମୁଁ ଆ ଆପଣଙ୍କୁ ଆଉ କେତେବେଳେ ଆପଣଙ୍କ ସହିତ କଥା ହେଇଯିବି। ଠିକ୍ ଅଛି ଆଣ୍ଟି ରଖୁଛି ଆଜ୍ଞା।